ହଁ।
ହଁ।
ନା କଣ କରିବି ଏଠି ବୁଲିବା କଥା ଆଉ।
ହଉ ହଉ କୋଉଠି ବସିଛୁ?
ବର୍ଷ ପୁରା ଉଠେଇଥିଲା ଭାଙ୍ଗିଗଲା ହବ ରାତି
ଅଧିକ
ଏ ଗାଁରେ ପ୍ରବଳ ଓଏସି କାମ ଦଉଛନ୍ତି।
ହୁଁ ହୁଁ ଯାହା ବର୍ଷା ଚାରିଟା ବେଳିଆ ଥଣ୍ଡା ଲାଗୁ ଜନା ଆଉ କଣ ଖିଆ ପିଆ କ ଖରାବେଳେ
ଖରାବେଳେ କଣ ଏଇ ଭାତ ଡାଲି ଶାଗ ଏଇ ଆଉ।
ଗୁରୁବାର ସିଇଥିନାଗି ସାଧା ଆଉ।
ହଁ। ଆଉ କୋଉଦିନ ଚାଲ ପୁରୀ ଆଡେ ଯିବା ବୁଲିକି ଆସିବା।
ହଁ ଏ ରଥଯାତ୍ରା ଟାଇମ ତ ଭଲ ହବ ଗଲେ କିନ୍ତୁ ଭିଡ ପ୍ରବଳ ନାଇଁ
ଭିଡ ହେଲେ ଚଳିବ ଏବେ ବେଶୀ ଦୂର ପାଖକୁ ଠାକୁରଙ୍କ ପାଖକୁ ଗଲେ ଟିକେ ଭିଡ ଆଉ ଟିକେ ଦୂରରେ ରହିକି ଦେଖିବା ଆଉ।
କେବେ କଣ ଜାଣିଛୁ କି ରଥଯାତ୍ରା?
ରଥ ଯାତ୍ରା ଆମର ଏଇ ଆଉ ଦେଢ ମାସେ ପରେପା।
ଆଉ ଦେଢ ମାସ ନାଇଁ ଆ ପୁରୀରେ ଲୋକ ପୁରା ଭିଡ ହେଇଯିବେ ଆଉ।
ହଁ ବା ଲୋକ ପୁରା ଆର ବର୍ଷ ବା ଛତିଆକତିରୁ ଭିଡ ହେଲା। ପବଳ ଲୋକ ଆସିଥିଲେ।
ତ କହିବାକୁ ଗଲେ ଗୋଟେ ବ କଉ ଲୋକ କଣ ମାନନ୍ତୁ ନାହିଁ କିନ୍ତୁ ପୁରୀ ପାଇଁ ଆସିଲେ ପଦାରୁ ବି ଲୋକ ଗାଁ ଓଡ଼ିଶାରୁ ବି ଲୋକ ପୁରା ରୁଣ୍ଡ ହୋଇଯିବେ।
ହ ଯାହାହଉ ଓଡିଶାରେ ଗୋଟେ ଭଲ ଜାଗା ଅଛି ନା ପୁରୀ ଆଉ।
ହଁ ଜଗନ୍ନାଥ ଆଉ। ନା ଖବର ସେୟା ଆଉ ଏପଟେ ଟିକେ ଖରା ଯେ ଆଉ ବର୍ଷା ବର୍ଷି ହଉନେଇ। ଏଇୟା ଆଉ।
ଆଉ ଆମଆଡ଼େ ତ ବିଲ ସବୁ ଫାଟିକି ଆଁ କରିଛି ଆଉ ଖରାରେ।
ତମେ ପା ମଝିରେ କଣ ରାମଚଣ୍ଡୀ ଆଡେ ଯାଇଥିଲ ବୁଲିବା ଲାଗି?
ହଁ ହଁ ଯାଇଥିଲୁ ସେଠି ଫିଷ୍ଟ୍ ଫିଷ୍ଟ
ଓହୋ ହେଟା ପୁରୀରୁୁ କେତେ କିଲୋମିଟର ରାମଚଣ୍ଡୀ?
ପୁରୀରୁ ବେଶୀ ତ ସେଇ ଦଶକି ପନ୍ଦର ହେବ ଆଉ।
ସମୁଦ୍ର କୂଳେ କୂଳେ ଆସୁଥିବ ଆଉ
ହଁ ସେଇ ବାଟ ଆଉ
କଣ ଭୋଜିରେ କଣ କରିଥିଲ ଆଇଟମ?
ଆଇଟମ ଏଇ ଭା ଭାତ ଡାଲି ମିଶ୍ଚର ପୋଟଳରସା ପନିର।
ରାମଚଣ୍ଡୀଟା ପିକନିକ ସ୍ପଟଟା ନା?
ହଁ ପିକନିକ ସ୍ପଟ ପୁରା ସେଠି ବି ଆଇଁଷ ହୁଏ।
ଆମେ ମଝିରେ ଆଉ ଗୋଟେ କୋଉଠିିକି ଯାଇଥିଲେ ରାମଚଣ୍ଡୀ ପୁରୀ ଆଉ ଗୋଟେ କଣ ହେଟା?
ରାମଚଣ୍ଡୀ ପୁରୀ ଆଉ ଗୋଟେ ବା ଆମର ମାତା ମା ମଠ।
ହଁ ହଁ ମାତା ମା ମଠବି ଭଲ ପିକନିକ ସ୍ପଟ ଗୋ
ହଁ ବା ସେଟା ବି ଗୋଟେ ଭଲ ଜାଗାଟା ନା ସେଇଠି ଭୋଜିଭାତ। ମାନେ ଅଛି ଭ-ଭଲ ଜାଗା ଅଛି ହେଲେ ଭୋଜିଭାତ ହବନି।
ଆଉ ଆଉ କେବେ ଗୋଟେ ପ୍ଲାନ୍ କର ପୁରି ପାଇଁ।
ହଁ ପୁରୀ ପାଇଁ ଯିବା ଦେଖିବା ଏଇ ରଥଯାତ୍ରା ବେଳକୁ ଗଲେ ଭଲ ହୁଅନ୍ତା।
ହଁ ରଥଯାତ୍ରା ଗଲେ କଣ ଦର୍ଶନ କରିବା ଭାରି କଷ୍ଟ ହେଇଯିବ।
ହଁ କଷ୍ଟ ଯାହାହେଲେ ଟିକେ ୟେ ଲାଗିବ।
ଭାରି କଷ୍ଟ।
ରଥଯାତ୍ରାରେ ଏଇ ଠାକୁରଙ୍କୁ ଟିକେ ପୁରା ପୁରା ଭିଡ଼ ଅପେକ୍ଷା ପୁରା କ୍ଲିଅରରେ ଟିକେ ଦେଖିବି। ଦୂରରୁ ଦେଖିଲେ ବି ଟିକେ କ୍ଲିଅର ଦେଖିବି।
ନା ଆମେ ଯେତେ ଥର ଯାଉଛନ୍ତି। ସମୁଦ୍ର କୂଳରେ ଗାଧାଗାଧି କରିବା ପାଇଁ ସେ ପ୍ଲାନ୍ କେବେ ହେଇପାରୁନି ନା।
ନା ପାସେ ଛୁଆ ମାତିଲେ ଗାଧେଇବେ।
ନା ଆମ ସାଙ୍ଗଛୁଆ ସବୁ ଯାଆନ୍ତି ସେମାନେ ଦିଇଟା ପ୍ଲାନ୍ ତାଙ୍କର ଯଦି ଯିବେ। ପୁରା ସମୁ ସମୁଦ୍ରକୂଳରେ ଟାଇମ ବିତେଇକି ଆସିବେ ନହେଲେ ନାହିଁ ତାଙ୍କର ଯୋଉ ଖାଲି ଯଦି ଯିବେ ଠାକୁର ଦର୍ଶନ ଦି ଟାଙ୍କ ଗୋଟେ ଜାଗାରେ କଲେ ପୁରୀ ପାଇଁ ସେଟା ଅସମ୍ଭବ ହେଇଯାଉଛି।
ହଁ ପା।
ନା ହେଇପାରିବ କେମିତି ତୁ ଯଦି ରାତିରୁ ଯିବୁ। ମନେକର ଗଲୁ ଭୋର ମାନେ ରାତିରୁ ଗଲୁ ଚାରିଟା ଖଣ୍ଡ ବେଳେ ପହଡ଼ ଖୋଲୁଥିବ। ଠାକୁର ଦର୍ଶନ କରିବୁ ଆରାମରେ ଲୋକ ବି କମ ଥିବେ ଲୋକ ବି ଏମିତି ଭାବୁଥିବେ। କଣ ନା ଅ ଚାରିଟା ଟାଇମରେ କମ ଆସୁଥିବେ ସେଇ ଟାଇମରେ ଅଧିକ ଭିଡ। ନହେଲେ ସେଠି ବି ଯଦି କଣ କେମିତି କରିପାରିବୁ। କରିକି ସମୁଦ୍ରକୂଳକୁ ଯାଇପାରିବୁ ଦଶଟା ଖଣ୍ଡକ ବେଳେ କିନ୍ତୁ ଏବେ ଯୋଉ ଖରା ହେଉଛି ସମୁଦ୍ରକୂଳରେ ଯାଇକି ବାଲିଟାରେ ଖରାରେ କଣ କରିବୁ ଦଶଟା ବେଳେ ଏ ଶୀତ
ହଁ ଶୀତ ଥିଲେ ଟିକେ ଭଲ।
ହେଲେ କଣ ହବ ଶୀତ ଦିନ ସମୁଦ୍ରରେ ଗାଧେଇଲେ ମଜା ଲାଗିବନି ଇଆଡେ ଶୀତ କରିଥିବ ସିଆଡେ କଣ ଗାଧେଇବୁ।
ହଁ ଏ ଖରା ଦିନେ ଠିକ ମୋ ଦେଖିବାରେ ଚାରିଟା ବେଳୁ ବୁଡିବୁ। ଏ ଉଠିବୁ ଯାଇକି ସାତଟା ଆଟା ବେଳୁ ଚାରି ଘଣ୍ଟା ବୁଡିକି ରହିବୁ। ସେଠି ତ ଗରମର ପ୍ରଶ୍ନ ହଉ ସେଠି ଯଆ ପବନ ଦ ହଉଛି।
ହଁ ସମୁଦ୍ର କୂଳରେ ତ ସବୁବେଳେ ପବନ ଲା
ଅ ଆଉ ସେଠି ମାନେ ଡଙ୍ଗା ଦେଇ ଦେଲେ ବି ଡଙ୍ଗା ଦେଲେ ବି ବସ
ନା ପୁରୀ ଗୋଟେ ଭଲ ଜାଗା ଓଡିଶାର ସବୁଠାରୁୁ ପ୍ରସିଦ୍ଧ ଜାଗା ହେଲା ପୁରୀ। ସେଠିକି ସବୁ ମାନେ ପଦା ଲୋକ ଲୋକ ଇଏ ଓଡିଶା ଭିତରେ ଲୋକ ସବୁ ପୁରୀ କି ହିଁ ଜାନ୍ତି। ଆଉ କୋଉ ମନ୍ଦିର ହେଲେ ଅଧା ଲୋକ ଜାଣିନଥିବେ ଏ ପୁରୀ
ଆମ ଭୁବନେଶ୍ଵରରେ କଣ ଲିଙ୍ଗରାଜ ମନ୍ଦିର ନା ସେଠି କଣ ପ୍ରାୟ ଲୋକ ଜାଣିଛନ୍ତି କି। ଜା
ହଁ ସେଇ ଟାଇପ ର ହଁ ହଁ ମାନେ ଆମ ଓଡିଶା ଭିତରେ ଅଧିକ ପପୁଲାର ଯଦି ଲୋକ ସବୁ ଜାଣିଥିବେ ଲିଙ୍ଗରାଜ କିନ୍ତୁ ପଦାରେ ପୁରୀ ଜଗନ୍ନାଥ ମନ୍ଦିର ହଁ।
ଆମେ ଯୋଉ ଯାଇଥିଲେ କୀର୍ତନ କଲେ ଦେଖୁଥିଲେ ଆସିକି କୋଉଠିକା ଲୋକ
ହଁ ହଁ ହଁ ସିଏ ସବୁ ଇଣ୍ଟରନାସନାଲ ବିଦେଶୀ ଲେୋକ ସବୁ। ତାଙ୍କ ସେଠି ପା ଭକ୍ତି ଅଧିକ। ବିଦେଶରେ ଭକ୍ତି ଅଧିକ।
ଭକ୍ତି ଅଧିକ ସିଏ ମାନେ କୀର୍ତନ ଟା ବି ସିଏ ବି କଣ ଓଡିଆ ଜାଣିଥିବେ କି। ଯେମିତି ଏଠିକି ଆସିକି ସେଟେଲ ହେଇଗଲେ
ହଁ ଏଠିକା ବାସିନ୍ଦା ନହେଲେ ଆଉ କୀର୍ତ୍ତନ ଫୀର୍ତ୍ତନ ତାଙ୍କର ଭକ୍ତିଭାବ ଠାକୁରଙ୍କ ପ୍ରତି ଅଧିକ। ।
। ସେଇଠି ଗୋଟେ ପୁରୀ ଟା ଗଲେ ବା ଗୋଟେ ଆତ୍ମା ଶାନ୍ତି ଲାଗିବ ।
କମ ସେ କମ୍ ତିନି ମାସରେ ଥରେ ଗଲେ ବି ଚଳିବ।
ହଁ ଆଉ କଣ ଅଛି ଆଉ ପୁଣି ତ ମାନେ ଯିବା ରାସ୍ତା ହେଇଗଲା। ନା ଦିନ ରାତି ଗାଡି ଯାଉଛି।
ହଁ ହଁ ବାଇକ୍ ନେଇକି ଏବେ ପୁରା ବାଇକ୍ ନେଇକି ଜଣେ ଆରାମ ସେ ପୁରୀ ଯିବା ଆସେ
ହଁ
। ଆଉ ଶିଖର ଚଣ୍ଡୀ ଯୋଉଟା କହୁଛ ସେଟା କୋଉଠି ପୁରୀର ଗୋଟେ ଜାଗା ନା ଗୋଟେ କି ମନ୍ଦିର ମଝିରେ ଥରେ କହୁନଥିଲେ ଯିବା ପାଇଁ ନା ନା ଶିଖରଚଣ୍ଡୀ ଶିଖରଚଣ୍ଡୀ ଏପଟରେ ଭୁବନେଶ୍ୱର ର ଗୋଟେ ଜାଗା ଭୁବନେଶ୍ୱର ର ଆଉ ଗୋଟେ କି ମନ୍ଦିର ପୁରୀ ପାଖାପାଖି ଅଛି ପା
ପୁରୀ ପାଖ ତ ଏଇ ଗୁଣ୍ଡିଚା ମନ୍ଦିର ଟା ଅଛି।
ହଁ ହଁ ଗୁଣ୍ଡିଚା
ଗୁଣ୍ଡିଚା। ଗୁଣ୍ଡିଚାଟା ବି ପୁରୀ ଯେ ଯାଆନ୍ତି ଗୁଣ୍ଡିଚା ପାଖକୁ ଯାଆନ୍ତି। ହେଟା ବି ଗୋଟେ ଭଲ ଯାଗା। ଗୁଣ୍ଡି ଆମେ ଯାଇନାହାନ୍ତି ହେଲେ ମୁଁ ଯୋଉ ଥରେ ଯାଇଥିଲି ମାନେ ଭିତର ଟା ପୁରା ପାର୍କ ଭଳିଆ କରିଚି। ଗୁଣ୍ଡି
ହଁ। ନା ଏଇଥର ଗଲେ ଗୋଟେ ପ୍ରପର ପ୍ଲାନ ଫ୍ଲାନ କରିକି ଯିବାକୁ ପଡିବ ଆଉ। ଗୋଟେ ସାଙ୍ଗ ଛୁଆଟାର ଜନ୍ମଦିନ ଅଛି।
ଏଇ ରାମଚଣ୍ଡୀ ରେ ଆମର ଯୋଉ ଭୋଜିଟା ହେଇଯାଉଛି ସେଇଟା ପ୍ରୋବ୍ଲେମ ହେଇଯାଉଛି ଟିକେ।
ଆଉ ମାନେ ଯୋଗ ଯୋଉଟା ଗ ଯୁଆଡେ ଯିବୁ ବି ହଁ ମାନେ ଅବଶ୍ୟ ଆମେ ଠିକ୍ ଟାଇମ୍ ରେ ଯାଉଛନ୍ତି। ଯୋଉ ଟାଇମ୍ ରେ କି ବେଶୀ ଖରା ହଉନି। ଆଁ କିନ୍ତୁ ଭୋଜି କରିଦେଲେ ଭୋଜି କରିଦେଲେ ଟାଇମ ଗୁରା ନସ୍
ହଁ ହଁ।
ହୋଟେଲ୍ ବରଂ ଖାଇପାରିବୁ କିନ୍ତୁ ଟାଇମ୍ ଟିକେ ଅ ଧିକ ରଖିବୁ ବୁଲାବୁଲି କରିବା ପାଇଁ।
ହୋଟେଲ ରେ ଖାଇଲେ ତ ମେନ ହଉଛି ସକାଳୁ ଯାଇକି ପହଞ୍ଚିକି ଜଷ୍ଟ ଟିକେ ଜଳଖିଆ କରିଦେଇକି ଆମେ ଠା କୁର ଦର୍ଶନଟା କରିବା। କରିଦେଇଥିଲେ ହ‌ଉ ହଉ ଠାକୁର ଦର୍ଶନ କରିକି, ଏପଟେ ଆସିକି ତୋର ଭୋଜି କର, ଯାହା କର ଆଉ ଟେନ୍ସନ୍ ନାହିଁ। ଗାଡି ରାମଚଣ୍ଡିରେ ଥୁଆ ହେଲା। ଖାଇ, ପିଇ ଦେଇକି ଏକାଥରେ ବାହାରିବ ଡାଇରେକ୍ଟ ଘର୍ ନହେଲେ ବାଟରେ ଯଦି କହୁଛି ସମୁଦ୍ର କୂଳରେ ଟିକେ ବସିବ ଏଇଆ।
ହଁ ସେମିତି ହେଲେ ଆହୁରି
ଏଇ କୋଉଦିନ ଦେଖିକି ଗୋଟେ ଭାରି ଯିବା ଆଉ।
ହଁ ସେ ଗୋଟେ ସାଙ୍ଗ ଛୁଆ କୋହୁଥିଲା ତା ଜନ୍ମଦିନ ଅଛି। ଆଉ ସେ ନ ବ ବୁଲିବା ପାଇଁ ଯିବା ବୁଲିବାଲିକି ଆସିବା ଆଉ।
ହଁ।
ପୁରୀ ଭଲ ଜାଗା ଯେ
ହଁ, ଆଉ ବଡ ଦାଣ୍ଡରେ ଚାଲିବୁ ବଡ ଦାଣ୍ଡ ଦି କିଲୋମିଟର ଚାଲିବୁ ବାଧିବନି। ହେଲେ ଏଠି ଚାଲିଲେ ବାଧି
ଆ ଜାଗା ସେଇଆ ପା ଆଗେ ସେ ଲୋକଙ୍କୁ ଦେଖିଲେ ତ ଆଉ ତଦ
ଏ ସେଠି ତ ରାତି ଦିନ ଲୋକ। ରାତି ଗୋଟେ ଗୋଟେ ଦିଇଟାରେ ଗଲେ ବି ଲୋକ ଯାହାହଲେ ମିନିୟମ
ଆ ଏମିତି କୋଉ ଦିନ ନାହିଁ ପୁରୀ ଲୋକ କନଥିବେ ସିଏ ବର୍ଷା ହୋଉ ବାତ୍ୟା ହୋଉ ଘଡ ହଁ ଭଲ ସେ ଜାଗା ସେ ବାଗିଆ ଆଉ।
ହଁ। ଜାଗା ଟା ସେଇଆ ପୁଣି ଯୋଉ ଆମର ଚାରିଟା ଠିକ୍ ଆଳତି ଟାଇମ ରେ ଚଢିବେ ଯୋଉ ଉପୁରୁକୁ ପ ତ‌ଆ ବଦଳେଇଆକୁ ଦେଖ କେମିତି ସେଇ ସେଇ ସିଚୁଏସନ୍ ଟା ଦେଖିବୁ ପୁରା ଶାନ୍ତି ଲାଗିବ।
ଆମେ ଦିଇଥର ଯାଙ୍କ ଦେ ଖିଛନ୍ତି ନା ଏଇଥର ଟିକେ ଅସୁବିଧା ହେଲା। ଦକ୍ଷିଣ ଦ୍ୱାର ବାଟେ ଗଲେ ନା କୋଉ ପଶ୍ଚିମ ଦ୍ୱାର ବାଟେ
ଡ଼ ବାଟେ ଗଲେ ଆଉ। ଟିକେ ଦେଖି ହେଲାନି ଆଉ। ଦେଖି ହେଲାନି କଣ୍ ଆମେ କିନ୍ତୁ ଜାଣିଲେ ନା ଆଉ ସେଇ ଏଇ ଟାଇମ୍ ରେ
ହଁ ହଁ ହଁ କିନ୍ତୁ ଦୁଇଥର ଜାଗ ଦୁଇ ଜାଗା ଠାକୁର ଦର୍ଶନ ଟା ହେଇଯାଇଛି। କିନ୍ତୁ କଷ୍ଟ ହୋଉ ବରଂ
ଲା ହେଇଯାଛି
ଏହି ଥର ଟିକେ ଅଧିକ କଷ୍ଟ୍
ହଁ ଏଥର ଟିଏ ଚାରି ଘଣ୍ଟା ଠିଆ ହେଲେ ଲାଇନରେ ଆଉ।
ସେ ଯାହା ହୋଉ ତାଙ୍କ ଡୋରି ଥିଲେ ତୋର ଦର୍ଶନ ହେଇଛି।
ହଁ ମ ଦର୍ଶନ୍ ତ ହେଇଯାଇଛି ଆଉ କଣ ଟେନସ
ଆଉ କେବେ ପୁରୀ ରଥଯାତ୍ରା ଟାଇମ୍ ରେ ଛୁଆଙ୍କୁ ସବୁ କ
ହଁ ଗଲେ ହବ।
ରଥଯାତା ଟାଇମ୍ ରେ ଗଲେ ଆରାମ ରେ ବି ତମେ ଠାକୁର ସେ ଅ ରଥଯାତ୍ରା ଟାଇମରେ ଗଲେ ଭିଡ ଅଧିକ ତମକୁ ଚାରି ଘଣ୍ଟା କଅ ଦରକାର ପଇଲେ ଆଠ ଘଣ୍ଟା ବି ତମେ ସେଇ ପୁରୀ ରେ ବିତେଇବ।
ହଁ।
ଥା ରଥ ରଥ ଦୌଡ଼ି ଟାଣିଲ ମାନେ ଆଁ।
ରଥ ଟା କିନ୍ତୁ ପୁରା ଏବେ ପା ସବୁ ରଥ କାମ ଚାଲିଚି।
ହଁ। ରଥ କାମ ତ ଦୁଇରୁ ତିନି ମାସ ଲେଖାଏଁ ଚାଲେ।
ହଁ ଏଇ ହିସାବ ଫିଲ୍ଡରେ ଆଉଚି ସବୁ। ଏଇ ଯୋଉ ପହର୍ଦିନ ପବନ ହେଲା ଆ ଆଉ ପୁରା ପୁରା କାଠ ଫାଠ ଫୁଣି
ହଁ ପା ମୁଁ ବି ଭିଡିଓ ଦେଖୁଥିଲି ପାଣି ଫାଣି ବି ହେଇଛି।
ହଁ।
ଭଲ ଯିବା କୋଉନ ଗୋଟେ ପ୍ଲାନ୍ କର। ପୁରୀ ପୁରୀ ଯିବା। ତାପରେ ଦେଖିଆ ଅଲଗା ଜାଗାକୁ ଯିବା। ଆମର ଦୁଇ ହଜାର ଛବିଶରେ ଥରେ ଯାଇଛନ୍ତି ନାଇଁ। ପଚିଶ ଛବିଶ ଆମର ଦୁଇିବର୍ଷ ହେଇଯାଇଛି ।
ଛୁଆ ଗଲେ ଟିକେ ଭଲ ଲାଗିବ କି ମଜା ମସ୍ତି କରି ଯିବୁ ଏଇ ଆଉ।
ହଁ ଏଇ ତ ଜୀବନ ଆଉ କଣ? ଆଉ କଣ ଖିଆ ପିଆ ହେଇଥିଲା?
ଭାତ ଡାଲିଲି ଖାଇବ ଆଉ କଣ? ଆଜି ବି ବାହାରଟା ନାଇଁ। ନେହେଲେ କୁକୁଡ଼ା ।
ଆ କାଲି ଶୁକ୍ରବାର ଅଛି କାଲି କରିଦଉନ। କାଲି ଶୁକ୍ରବାର ଯାଉଛି କରିଦବା ଆଉ। ଏବେ କେଉଁଠି ଗାଁରେ ନା ପୋଲ ଫୋଲ ଆଡେ ଆଇଛ ବୁଲିବା ପାଇଁ? ହୋଉ।